ହଁ ଭନଜା ନମସ୍କାର। କେମିତି ଅଛ?
ହଁ ଭାଇ ଜୟ ଜଗନ୍ନାଥ ଭାଇ। ତମେ କେମିତି ଅଛ?
ହଁ ଭଲ ଅଛେ।
ହଁ ମୁଁ ବି ପୁରା ଭଲ ଅଛି। ଆଉ କଁ କରୁଥୁଲ?
ଏମିତି ଆଁ ବସିଚି ଆଉ ମେଘଆ ପାଗ ହେଇଛି ତ। କୁଆଡ଼େ ଯିବାର ନାହିଁ ବାହାରୁ ହଁ ଆଉ କେମିତି ଅଛ ସବୁ ପାଗ ସେଇଠି?
ହଁ ପାଗ ତ ତିନି ଦିନ ହବ ବୋହୁତ ଖରାପ କରିଥିଲା ମାନେ ସବୁବେଳେ ବର୍ଷା ହିଁ ହଉଥୁଲା ଆଜି ଟିକେ ପାଗଟା କ୍ଲିୟର୍ କରିଚି ଆଜି ତେ ବର୍ଷା ଏକା ନାହିଁ ସବୁ ଠିକ୍ ଠାକ୍ ଟିକେ ଅଛି ଆଉ।
ହଁ ହଁ।
ତମର ହଉଚି କି ମେଘ ସେପଟେ ଆଜି?
ହଁ ମେଘୁଆ ପାଗରେ ଇଏ ଅଛି ଯେ ଆଉ ସକାଳ ଟିକେ ବର୍ଷ୍ ଅ ଇଏ ଥିଲା ଏବେ ଟିକେ ଛାଡି଼ଚି ଆଉ କୋହଲା ପାଗ ରଖିଚି।
ଆଚ୍ଛା ଆଚ୍ଛା ଆଉ ଖିଆପିଆ ସରିଗଲାଣି ଖରାବେଳେ?
ହଁ ସରିଲାଣି ତମର?
ହଁ ଆମର ବି ସରିଗଲାଣି ଆଉ। ଆଉ କଁ ଆମର ଆଜି ଯେହେତୁ ଆଜି ରବାର ଆଜି ଆମର ହେଇଥିଲା ଚିକେନ୍, ଭାତ, ସାଲାଡ଼ ଡାଲି, ଖଟା ଏନ୍ତି ସବୁ ହେଇଥିଲା ଆଉ।
ଅହ।
ଆଉ ତମେ କଁ ଖାଇଲ?
ମୋର ତ ରବିବାର କିନ୍ତୁ ସାଧା ଆଜି।
ଆଚ୍ଛା ତମେ ଆଇଁଷ ଖାଅନି କି?
ଖାଏ କିନ୍ତୁ ଆଜି ସାଧା ହୋଇଯାଇଛି ତ ଖାଇଦେଲି ଆଉ।
ଆଚ୍ଛା ଆଚ୍ଛା ଆଉ
ଆଉ କଣ ସବୁ ତମେ ବି କଁ ପାଠ ପଢ଼ୁଚ କି ଏବେ?
ହଁ ମୋର ପଢ଼ାପୁଢ଼ି ଚାଲିଚି। ତମେ ପଢ଼ାପୁଢ଼ି ନାଁ ଚାକିରି ଚାଲଚି?
ନାଇଁ ନାଇଁ ପଢ଼ାପଢ଼ି ଶେଷ ବର୍ଷ ମୋର ବିଟେକ୍ ତମର?
ଆଚ୍ଛା ତମେ ଶେଷ ବର୍ଷ ମୋର ଏଇଟା ସେଖେଣ୍ଡ୍ ଇୟର୍ ସରଲା ଥାଡ଼୍ ଇୟର୍ ଯ ଷ୍ଟାର୍ଟ ହେଲା ଆଉ।
ଆହା କଁ ଇଣ୍ଟର୍ନସିପ୍ କରୁଚୁ କି ଏବେ?
ହଁ ହଁ ମୁଁ ଏବେ ଭୁବନେଶ୍ଵର ଆସିଚି ଇଣ୍ଟର୍ନସିପ୍ କରିବା ପାଇଁ ତମେ ଆସିଚ କି?
ଅହ ହ ହଉ ଆଉ ଭୁବନେଶ୍ଵରରେ କଣ ବୁଲିଲ କି କୁଆଡ଼େ?
ନାଇଁ ଭୁବନେଶ୍ୱରରେ ତ ମାନେ ଆସିଲା ପାଖୁ ତ କ୍ଲାସ୍ ଚାଲିଚି କେବେ ବୁଲାବୁଲି ପାଇଁ ଯାଇପାରିନୁ ଯେହେ ଦୁ ଆଜି ରବିବାର ଅଛି ଆଉ କଲେଜ୍ ବି ବନ୍ଦ ଅଛି ତ ଭାବିଚୁ ସନ୍ଧ୍ୟା ବେଳେ କୁଆଡ଼େ ଗୋଟେ ବୁଲିବା ପାଇଁ ଯିବା ଆଉ।
ହଁ ହଁ ହଁ ବୋହୁତ ସାରା ଜାଗା ଅଛି ଭୁବନେଶ୍ଵରେ ବୁଲିବା ପାଇଁ।
ହଁ ଭୁବନେଶ୍ଵରେ ତ ବୋହୁତ ସାରା ଜାଗା ଅଛି ବୁଲିବା ପାଇଁ।
ହଁ।
ତମେ କୋଉଠି ଅଛ ଏବେ?
ମୁଁ ଏବେ ଘରେ।
ଆଚ୍ଛା ତମ ଘରଟା କୋଉଠି?
ଆମର ଏଇଟା ଗଞ୍ଜାମ ବ୍ରହ୍ମପୁର।
ଆଚ୍ଛା ଆଚ୍ଛା ଆଉ ତମେ କ ଆମର ଆମ ପ୍ରପର ଘରଟା ହଉଚି ବାଲେଶ୍ୱର କିନ୍ତୁ ଯେହେତୁ ଇଣ୍ଟର୍ନସିପ୍ ପାଇଁ ଆମେ ଭୁବନେଶ୍ଵର ଆସିଛୁ ଗୋଟେ ଏକ ମାସ ପାଇଁ ଆଉ ଆଜ୍ଞା।
ଆଉ କଣ ତମ ବାଲେଶ୍ୱରରେ ପ୍ରସିଦ୍ଧ ଖାଇବା?
ବାଲେଶ୍ୱରରେ ପ୍ରସିଦ୍ଧ ଖାଇବା ତମେ ତ ଶୁଣିଥିବ ଆଉ ମାଂସ ମୁଢି।
ଓ ମୁଢି ମାଂସ ହଁ ହଁ।
ହଁ ହଁ ଏଟା ଭାରି ଫେମସ୍। ଆରେ ବହୁତ ଭଲ ଲାଗେ ମାନେ ତମେ ବିଶ୍ୱାସ କରିବନି ମାଂସ ଯଦି ଯାହା ଘରେ ହେଲା ମାନେ ବାଲେଶ ଶ୍ୱରରେ ମୁଢିଟା ତାଙ୍କ ଘରେ କମ୍ପଲ୍ସରୀ ଖିଆହବ ମାନେ ଗୋଟେ ଟାଇମ୍ ମାନେ ଧରାଯାଉ ଦିନରେ ହେଇଗଲା ଆମର ମାଂସ ଆଉ ଭାତ ଖାଇଦେଲେ ଆଉ ସନ୍ଧ୍ୟା ବେଳେ କିମ୍ବା ରାତିରେ ଖାଇବାକୁ ଖାଇକି ଶୋଇବା ପୂର୍ବରୁ ନିହାତି ସେ ମାଂସ କିଛି ରଖା ହେଇଥିବ ତାକୁ ରାତିରେ ମୁଢିରେ ଗୋଳା କରି ଖାଇବେ।
ଓ ହୋ ଆଚ୍ଛା ଆ ବହୁତ ବଢିଆ କମ୍ବିନେସନ୍ ଆଉ।
ହଁ ତମର ତ ସିଆଡେ ମୁଢିୁ ଫୁଡି ଏତେ ଖାଉନଥିବେ ବୋଧେ?
ନାଇଁ ଆମର ଏପଟେ ଏତେ ମୁଢି ମୁଢି ଖାଉନାହାନ୍ତି ଆମର ଖାଇବା ଦେ ଦେଖିଆକୁ ଗଲେ ପୁରୀ ଉପମା ଆଉ ମିଠା ରସଗୋଲା ଛେନା ଏଗୁଡାକ ବହୁତ ପ୍ରସିଦ୍ଧ ମାନେ ତା ସହିତ ଦେଖିବାକୁ ଗଲେ ଆଚାର ପାମ୍ପଡ ମଧ୍ୟ ବହୁତ ମାନେ ପ୍ରସିଦ୍ଧ ଲାଭ
ହଁ ତମର ତ ସେପଟେ ଆଚାର ଟା ବହୁତ ଫେମସ୍ ମୁଁ ବହୁତ ଶୁଣିଛି ସେ କ ଥା ଉଁ ନାଇଁ ଆମର ବାଲେଶ୍ୱରରେ ମୁଢିଟା କମ୍ପ କମ୍ପଲ୍ସରୀ ମାନେ ଘରେ ଘରେ ତ ମୁଢି କମ୍ପଲ୍ସରୀ ମାନେ ମୁଢି ଟା ନିହାତି ସମସ୍ତଙ୍କ ଘରେ।
ସବୁ ଘରେ ମୁଢି ଥିବ ନାଇଁ?
ନା ବେ ମାନେ ତମେ ଯୋଉ ରା ରାତିରେ ଖାଉଥିବ ରୁଟି ଖାଉଥିବ କିମ୍ବା ଭାତ ଖାଉଥିବ ଆମର ସନ୍ଧ୍ୟାବେଳେ ଆଉ କଣ ରାତିରେ ନିହା ମାନେ ମୁଢି ଖାଇକି ହିଁ ଲୋକ ଶୋଇ ପଡନ୍ତି।
ହଁ।
ହଁ।
ମୁଁ ଭାବିଥିଲି ଏଇଟା ମାନେ ଆମର କଲିକତା ଅଛି ନାଁ ତାଙ୍କର ଏଇ ଆଇଟମ୍ ଗୁଡାକ ଅଧିକ ପସନ୍ଦ କରନ୍ତି। ଦେଖିବାକୁ ଗଲେ ଏମିତି ବି ମାନେ ବୋର୍ଡର ପାଖାପାଖି ଓଡିଶାର। ବାଲେଶ୍ଵର ଟା କୋଲକାତା ଓଡିଶା ବୋର୍ଡର ହେଇ ଥାଇପାରେ ସେମିତି ଖାଇବା ଆଉ କଣ ସେଇଠି ମାନେ ସମୁଦ୍ର ସମୁଦ୍ର ଅଛି ନା ତ
ହଁ ହଁ ହଁ ସମୁଦ୍ର ଅଛି ନାଁ ଚାନ୍ଦିପୁର ସମୁଦ୍ର ପୁରା ବାଲେଶ୍ଵର ବହୁତ ଫେମସ୍। ଯୋଉଠି କିି ଆମର କଣ ସେ ସା ସମୁଦ୍ର ପାଖରେ କି ଆମର ଅଛି ଡି ଆର ଡି ଅଫିସ୍। ଯୋଉଥିରେ କି ଆମର କ୍ଷେପଣାସ୍ତ୍ର ହେକ ପରୀକ୍ଷା କରାଯାଏ ଏମିତି ସ ହଁ।
ଆଉ କଣ ଅବଦୁଲ୍ କଲାମ୍ ଦୀପ ବି ଅଛି ପରା ସେଇଠି। ହୁଁ ଆଉ କଣ ସବୁ ବୁଲାବୁଲି ସ୍ଥାନ ଅଛି ବାଲେଶ୍ଵରରେ ଏମିତି?
ବୁଲାବୁଲି ସ୍ଥାନ ଅଛି ତ ପୁରା ଲ କଁ ପ୍ରସିଦ୍ଧ ତମେ ଜାଣିଥିବ ଭାରତର ପୁରା ପ୍ରସିଦ୍ଧ ଆମର କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣା ଯୋଉଠି କି ମାନେ ମୋ ଘର ଯୋଉଟା କି ମୋ ଘର ମାନେ ପ୍ରପର ରେମୁଣାରେ ମୋ ଘର।
ରେମୁଣାରେ କି ହଁ ମାନେ ସେଇଠି ତମ ଘରରୁ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ମାନେ କେତେ ଦୂରତା ହବ?
ଆ ରେମୁଣା ରୁ କୋଉଠି କୋଉଠି ଯାଇଁ?
ମନ୍ଦିର ଅଛି ନାଁ କହୁଥିଲ ଯୋଉ
ହଁ ପୁରା ମନ୍ଦିରି ପାଖରେ ମନ୍ଦିରି ପାଖରେ ମନ୍ଦିର ମାନେ ଗୋଟେ ପାଁଶହ ମିଟର ଭିତରେ ହିଁ ଆମ ଘର। ପୁରା ପାଖାପାଖି ସେଇ ମନ୍ଦିର ପାଖରେ। ହଁ ଆଉ ତମେ ତ ଶୁ ଶୁଣିଥିବ ବୋଧେ ଦ୍ୱିତୀୟ ପୁରୀ ନାଁରେ ହଉଛି ପୁରା ଲୋକ ପ୍ରସିଦ୍ଧ ଯୋଉଟା କି ଇମାମି ଜଗନ୍ନାଥ ମନ୍ଦିର ସେଟା ସ ଶୁଣିଛ ତମେ?
ହଁ ହଁ ଇମାମୀ ଜଗନ୍ନାଥ ମନ୍ଦିର ବହୁତ ବଡ ମନ୍ଦିର।
ହଁ ଏବେ ସେଟା ମାନେ ବହୁତ ଲୋକପ୍ରିୟ ହେଇଗଲାଣି ମାନେ ବହୁତ ଲୋକ ବି ଦୂର ଦୂର ଲୋକ ବୁଲିବା ପାଇଁ ଆସ ଛନ ବହୁତ ସୁନ୍ଦର ମନ୍ଦିର ଟା ଗୋଟେ ନୂଆ ନୂଆ ହେଇଛି ଚାରି ପାଞ୍ଚ ବର୍ଷ ହବ ଆଉ।
ହଁ।
ହଁ।
ଏଇଟାର ଦୂରତା କେତେ ରହିବ ଘରରୁ?
ସେଇଟା ର ଆମ ଘରୁ ଦୂରତା ରହୁଚି ଆଠ ରୁ ଦଶ କିଲୋମିଟର ଭିତରେ ରହୁଚି ଆଉ।
ହଁ ହଁ ଆଉ କଣ ଅଛି ଏମିତି ଯେ?
ଆଉ ତ ବୁଲିବାକୁ ପାଇଁ ତ ସେମିତି ବହୁତ ଜାଗା ଅଛି ନୀଳଗିରି ପାହାଡ଼ ବିଷୟ ରେ ଶୁଣିଥିବ ଯୋଉଟା କି ବାବା ପଞ୍ଚୁଲିଙ୍ଗେଶ୍ଵର।
ଅ ହଁ।
ରେ ପାହାଡ ମାନେ ପ କଁ ପଥରକୁୁ ମାନେ ପାହାଡ କୁ କାଟି ରାସ୍ତା ବନା ହେଇଛି ପାହୁଛ ତା ଉପ। ଉପରେ ଭଗବାନ ଅଛନ୍ତି ପାଞ୍ଚଟି ଶିବ ଲିଙ୍ଗ ଅଛି ଶୁଣିଥିବ।
ହଁ ହଁ।
ହଁ ଆଉ ତମ ଗଞ୍ଜାମରେ କଣ ଅଛି ବୁଲାବୁଲି ଜାଗା ଭଲ।
ଆମ ଗଞ୍ଜାମ ରେ କହିଲେ ବହୁତ ସାରା ଜାଗା ଅଛି ଏମିତିରେ ଦେଖିବାକୁ ଗଲେ ତରା ତାରିଣୀ ଶକ୍ତିପୀଠ ଜାଣିଥିବେ ହୁଁ। ତା ସହିତ ବେଳାଭୂମି ଦେଖିବାକୁ କହିଲେ ଗୋପାଳପୁର ବେଳାଭୂମି। ତା ସହ ଆରିଏପଲ୍ଲୀ ବେଳାଭୂମି ଗୋଟେ ଅଛି। ସେଟା ମଧ୍ୟ ବହୁତ ବଢିଆ ଦେଖିବାକୁ ହଁ।
ଆଚ୍ଛା ତମେ ଯାଇଚ ସେ ବେଳାଭୂମି ବୁଲିବା ପାଇଁ?
ହଁ ଏଇ ସବୁ ବୁଲି ସାରିଛି ତା ସହିତ ଦେଖିବାକୁ ଗଲେ ଟାମ୍ପରା ର୍ରଦ ଅଛି। ତା ସହ ଚିଲିକା ଆମର ବାଲୁଗାଁ ପାଖାପାଖି। ଚିଲିକା ରଦ ସବୁ ହୁଁ ଆଉ। ଯଦି ଦେଖିବ କହିଲେ ବୁଦ୍ଧ ଖୋଲ ଗୋଟେ ଅଛି ମାନେ ଶିବ ପାର୍ବତୀଙ୍କର ମାନେ। ପ୍ରତିମୂର୍ତ୍ତି ସ୍ଥାପନ ହେଇଥାଏ ପହାଡ଼ ଉପରେ। ସେଟାରେ ଗୋଟେ ହୁଁ ଝରଣା ଆସୁ ଥାଏ।
ହୁଁ ଆଉ ଚିଲିକା କଥା ଯୋଉ କହୁଲ ଚିଲିକା କଥା ତ ମୁଁ ବହୁତ ଶୁଣିଛି କିନ୍ତୁ ଆଜି ପର୍ଯ୍ୟନ୍ତ କେବେ ଯାଇପାରି ନାହିଁ ମାନେ ଚିଲିକାର ମୁଁ ବହୁତ ଶୁଣିଛି ବହି ଏକାରେ ବି ପଢିଚି ଯେ କୁହନ୍ତି ମାନେ ବହୁତ ଦୂର ଦୂରରୁ ପକ୍ଷୀ ମାନେ ସବୁ ଆସିଥାନ୍ତି ଶୀତଦିନେ କଣ ଏଟା ସତ କଥା।
ହଁ ଶୀତ ଦିନରେ ନା ସାଇବେରିଆ ରୁ ମାନେ ବହୁତ ସାରା ପକ୍ଷୀ ଆସନ୍ତି ସେମାନଙ୍କର ପ୍ରଜନନ ପ୍ର କ୍ରିୟା ଯଉ ଚାଲିଥାଏ। ସେଇ ସମୟରେ ଆସିଥାନ୍ତେ ଶୀତ ଋତୁରେ ବହୁତ ମାନେ ପକ୍ଷୀ ଗଣନା ମଧ୍ୟ ହେଇଥାଏ ଶୀତ ଋତୁରେ ଚିଲିକା। ଚିଲିକା ପ୍ରସିଦ୍ଧି ଲାଭ କରୁଛି ସି ଶୀତ ଦିନ ପାଇଁ ମାନେ ବହୁତ ସାରା ମାନେ ପର୍ଯ୍ୟଟକ ଆସନ୍ତି ବୁଲିବା ପାଇଁ ଏଗୁଡାକୁ।
ଆଚ୍ଛା କଣ ସତରେ ବହୁତ ନାନା ପ୍ରକାରର ପକ୍ଷୀ ମାନେ ଆସିଥାନ୍ତେ ସେଟାକୁ।
ବହୁତ ପ୍ରକାରର ପକ୍ଷୀ ମାନେ ଯାହାକୁ ଆମେ ଏବେ ନନ୍ଦନକାନନ ଗୁଡାକର ଦେଖୁଛୁ। ପକ୍ଷୀ ଗୁଡିକ ସଂରକ୍ଷଣ କରି ରଖାଯାଏ ସେଇ ପକ୍ଷୀ ଗୁଡାକ ମାନେ ବାହରୁ ଆସିଥାନ୍ତି। ତାଙ୍କର ମାନେ ବହୁତ ସଂଖ୍ୟାର ପକ୍ଷୀ ଆସି ଉଡନ୍ତି ସେଠାରେ। ତାପରେ ତାଙ୍କର ହଁ ହଁ ହଁ। ବହୁତ ଥର ଯାଇଛି ଆହୁରି ସେଇ ସମୟରେ ହିଁ ଡଲଫିନ୍ ମଧ୍ୟ ଆସିଥାଏ। ଶୀତ ଋତୁରେ।
ଆଚ୍ଛା ଆଛା ତାହେଲେ ତମେ ଡଲଫିନ୍ ବି ଦେଖିଦେଇଛ ନା?
ହଁ ହଁ।
ଆଚ୍ଛା ଆଛା।
ଆଉ ଯଦି ଦେଖିବାକୁହଲେ ଏମିତି ଆମର ବାଳକୁମାରୀ ମନ୍ଦିର ଗୋଟେ ଅଛି ଆମର। ଗଞ୍ଜାମ ବରଂ ବ୍ରହ୍ମପୁର ଦେଇକି ମାନେ ବହୁତ ବହୁତ ସାରା ଜାଗା ପଡିଛି ଗ ଗଞ୍ଜାମ ଜିଲ୍ଲାରେ ବୁଲିବା ପାଇଁ ତା ସହ ପାଖ ପାଖ ଯଦି ପାଖ ଜିଲ୍ଲା କହିବାକୁ ଗଲେ ଗଜପତି ଜିଲ୍ଲା ଯିବ। ମାନେ ତି୍ବତ ମାନଙ୍କର ତତିିବ୍ବତୀୟାନ ମାନଙ୍କର ଯୋଉ ଅଛି ନା ଜିରଙ୍ଗ। ଜିରାଙ୍ଗ ଶୁଣିଥିବେ ହଁ ମାନେ ବୁଦ୍ଧିଜମ ବୌଦ୍ଧ ଧର୍ମର। ଦେଖିବା ନେଇକି ବହୁତ ସାରା ଲୋକ ରହୁଛନ୍ତି ବାହାରୁ।
ଅ ହଁ।
ହଁ। ମାନେ ଗୋଟେ ସେଇଟା ଗୋଟେ ମିନି ଚାଇନା ପରି ଲାଗିବ ଦେଖିବାକୁ ଗଲେ।
ହଁ ହଁ ନିଶ୍ଚିତ ଉହୁଁ।
ସେଇଡା ଆଉ ତା ସହିତ ଖସଡା ଏଗୁଡାକୁ ବହୁତ ମାନେ ପ୍ରସିଦ୍ଧ ଆମର ଏପଟେ ମାନେ ଶୀତ ଦିନ ଆସିଲେ ବଣଭୋଜି ସମୟରେ। ମାନେ ବହୁତ ସାରା ଲୋକ। ଲୋକ ବୁଲିବା ପାଇଁ ଯାନ୍ତି ନାରାୟଣୀ ଶକ୍ତିପୀଠ ଗଡ ଅଛି ନିର୍ମଳଝର ଅଛି। ହେଲା ମାନେ ବହୁତ ବଢିଆ ବଢିଆ ସ୍ଥାନ ଗୁଡାକ ବୁଲିବା ପାଇଁ।
ଆଚ୍ଛା ଆଚ୍ଛା।
ଉଁ ହୁଁ ଆଉ ଆମର ଖାଇବା ପିଇବା କଇଲେ ତ ସକାଳୁ ଉଠିଲେ ବ୍ରହ୍ମପୁରରେ ସମସ୍ତେ ମାନେ ଯେତେ ବି ଲୋକ ରୁହନ୍ତି ପୁରୀ ଉପମା ନ ବାଜିଲେ ତାଙ୍କ ମନ ଶାନ୍ତି ହବନି। ସମସ୍ତେ ହଁ ହଁ ମୁୁଢୀ ମାଂସ ଆଉ ଆ ସେଇ। ସେଇପରି ମୁଢି ମାଂସ ଆଙ୍କର ଏପୋଟେ ପୁରୀ ଉପମା ଖାଆନ୍ତି ସକାଳେ ରାତି ପାଇଲା ମାନେ ପୁରୀ ଉପମା ସମସ୍ତେ ବଜେଇଥିବେ।
ହଁ ମାଂସ ମାଂସଟା ତ ମାନେ କଣ ଯେ ହେଲେ ମାନେ ପ୍ରାୟତଃ ବାଲେଶ୍ଵର ତମେ ଆଇିବ ସପ୍ତାହରେ ଦୁଇଥର ନିହାତି ଆଇଁଷ ହଉଥିବ। ତା ଭିତରେ ଥରେ ହଉଥିବ ମାନେ ପ୍ରତି ରବିବାର ମାନେ କମ୍ପଲସରି ହବ ମାଂସ। ଆଉ ତା ମଝିରେ ରହିଲା ବୁଧବାର କି ଶୁକ୍ରବାର ତା ଭିତରେ ଅଣ୍ଡାଟେ ହଉ ମାଛଟେ ହଉ ଏମିତିସବୁବେଳେ ହଉଥିବ ମାନେ ପ୍ରତି କଣ ରବିବାର ତ ମାଂସ ଟା କମ୍ପସରି ରହିଲା ଆଉ ତାପରେ ବି କିଛି ଅଲଗା ତରକାରୀ ହେଲେ ବି ତା ସାଙ୍ଗରେ ଏ ମୁଢିଟା ଚାଲିବ।
ଓ ମୁଢିଟା ଚାଲିବ ବହୁତ ବଢିଆ ତାହାଲେ।
ଖାଲି ନୁହଁ ଯେ ଖାଲି ମାଂସ ହେଲେ ହି ମୁଢ ଡେଲି ଡେଲି ମୁଡି ସେ ଭଜା ସାଙ୍ଗରେ ହେଲେ ବି ମୁଡି।
ହଁ ମୁଢି ମାନେ ବହୁତ ଲୋକ ପସନ୍ଦ କରନ୍ତି।
ବହୁତ ମାନେ ପୁରା ଘର ଘରକା ମାନେ ତମର ଯେମ ଯେମତି ନାଇଁକି ଭାତ ରୁଟି ଟା ଖାଇବା ଜିନିଷ ପୁରା ମାନେ ଖାଇତେ ହବ ଡେଲି ଆମର ମୁଡି ଟା ସେଇଭଳିଆ ଜିନିଷ ହେଇଯାଇଛି।
ଓହୋ ଆ ସନ୍ଧ୍ୟା ହେଲେ ସ୍ନାକ୍ସ ହିସାବରେ ମଧ୍ୟ ଖାଆନ୍ତି ବୋଧେ?
ହଁ ହଁ ନିହାତି ନିହାତି।
ଆଁ
ହଁ।
ବଢିଆ ତାହେଲେ ମାନେ ଖାଇବା ଟା ସବୁ ଆଉ ମାଂସ ଅଧିକ ଲୋକ ପ୍ରିଅ ନଁଇ ସେପଟେ ଅଧିକ ମାନେ ମାଂସ ଖାଆନ୍ତି। ସପ୍ତାହକୁ ଥରେ ଦିଥର ହେଇଯାଏ। ହୁଁ ଆଉ କଣ ଅଛି କି ସେମିତି ମାନେ
ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ଦେଖିବାକୁ ଗଲେ ଆମେ ଚାରିଜଣ ଆମ ପରିବାରରେ। ମାମା ବାବା ମୁଁ ଭାଇ ଜଣେ ତମର?
ଭାଇ ତମର ବଡ ନା ସାନ?
ନାଇଁ ବଡ ଭାଇ ମୋର।
ଆଛା। ମୋର ବି ସେଇ ମୁଁ ମ ମ ବ ଗୋଟେ ସାନ ଭାଇ ଆଉ ବାବା ମାମା ଆଉ।
ଆ ହା।
ଆଉ ତମ ସାନ ବଡ ଭାଇ କଣ କରୁଛନ୍ତି ଏବେ?
ତାଙ୍କେ ଏବେ ତ ଚାକିରି କରୁଛନ୍ତି।
ଆଚ୍ଛା ଚାକିରି କରୁଛନ୍ତି।
ହଁ।
ଆ କୋଉଟି ଚାକିରି କରୁଚନ୍ତି ସେ?
ତାଙ୍କର ଆମର ପରିବେଶ ଉପରେ ମାନେ ଏନଭରମେଣ୍ଟାଲ କ୍ଵାଲିଟି ଆନାଲିଷ୍ଟ ଅଛନ୍ତି।
ଆଛା ଆଛା, ଆପଣ କଣ ପଢୁଛନ୍ତି ଏବେ?
ମୋର ଏବେ ବିଟେକ୍ ଇଞ୍ଜିନିୟରିଂ କମ୍ପ୍ୟୁଟର୍ ସାଇନ୍ସ।
ଆଚ୍ଛା ଆଚ୍ଛା, ତାହେଲେ ଆପଣଙ୍କର ବି ବହୁତ ଶୀଘ୍ର ଭଲ ଚାକିରି ଟେ ଗୋଟେ ହେଇଯିବ ଆଉ।
ହଁ ପ୍ରଭୁଙ୍କ କୃପା ଦେଖିବା କଣ ହଉଛି। ଏମିତିରେ ବି ଶେଷ ବର୍ଷ ମୋର ଭଲ ସେ ମାନେ ହଁ ତେୟାରି କରିବାର ଅଛି ଆଉ।
ହଁ ଟିକେ ଟିକେ ଭଲସେ ମନ ଦେଇ ଟିକେ ପଢା ପଢି କର, ହଁ ନିହାତି। ଟିକେ ଭଲ ଦେଇ ମନ ଦେଇକି ପଢାପଢି କର ନିଶ୍ଚିତ ଭାବରେ ତମକୁ ଗୋଟେ ଭଲ ଚାକିରି ଟେ ପ୍ରାପ୍ତ ହବ।
ହୁଁ ଆଉ ତମର କଣ ବ୍ରାଞ୍ଚ?
ମୋର ଅଛି ମେକାନିକାଲ ବ୍ରାଞ୍ଚେ।
ୟା ହା।
ଆଁ ଆଁ।
କୁଆଡେ ବାଲେଶ୍ଵର ର କଲେଜି।
ହଁ ବାଲେଶ୍ୱରରେ ସତ୍ୟ ସାଇ କଲେଜ ଶୁଣିଚ?
ସତ୍ୟସାଇ ହଁ ହଁ ସତ୍ୟ ସାଇ ଇଞ୍ଜିନିୟରିଂସ ସ୍କୁଲ ନା କଲେଜ କଣ ହଁ ହଁ।
କଲେଜ ହଁ ବାସ୍। ସେଇ କଲେଜ ରେ ପଡୁଛି ଆଉ।
ହଁ ଭଲ ଭଲ ଆଉ ତମର ସେଇ ଠୁ ମାନେ କଲିକତାକୁୁ ବୋହୁତ ପାଖ ନା ବାଲେଶ୍ୱର ରୁ।
ହଁ କଲିକତା ପାଖ ମାନେ ପ୍ରାଏ କେତେ? ଆଠ ରୁ ଦଶ ଘଣ୍ଟା ଲାଗିଥାଏ ଟ୍ରେନ ରେ ବସିଲେ ଆଉ। ଆରେ କୁଅଁ ଆଠ ଘଣ୍ଟା ତ ବୋହୁତ ହେଇଗଲା ଆଠ ଘଣ୍ଟା ମାନେ ସେଇଟି ଭୁଲ ହେଇଗଲା ମାନେ ସାଢେ ପାଞ୍ଚ ରୁ ଛଘଣ୍ଟା ଲାଗିଥାଏ।
ସାଢେ ପାଞ୍ଚ ରୁ ଛ ଘଣ୍ଟା ଡାଇରେକ୍ଟ କଲିକତାକୁ ଆଉ ପଶ୍ଚିମବଙ୍ଗର ବୋର୍ଡର ଯଦି ଦେଖିବାକୁ ଗର୍ଜେ ହେଲେ କେତେ ସମୟ ଲାଗିବ?
ଏଇ ଯୋଉ କଁ ଦିଘା କଥା କହୁଛନ୍ତି ଦିଘା ସି ବିଚ୍।
ହଁ ଦିଘା ପାଖ ହବନା ତମୁକୁ।
ପାଖ ସେତ ଷାଠିଏ କିଲୋମିଟର ଜମା।
ଷାଠିଏ କିଲୋମିଟର ତାହେଲେ ବହୁତ ପାଖ ତାହେଲେ।
ଆମେ ବାଇକିରେ ପଳେଇ ଯାଉ ବା ଯେତେବେଳେ ବୁଲିଆ ପାଇଁ ଇଛା ହୁଏ ଆମେ ବାଇକିରେ ପଳେଇ ଯାଉ।
ଦିଘା ନା, ତାହେଲେ ମାନେ ଟିକେ ଟିକେ ବଙ୍ଗାଳୀ ଆସୁଥୁବ ତ ଭାଷା।
ନାଇଁ ନାଇଁ ବଙ୍ଗାଳୀ ମାନେ ଆମର ସେତେ ଆସେନି କିନ୍ତୁ ମାନେ ବଙ୍ଗାଳୀ ଲୋ ଲୋକ ଗୁଡା ପ୍ରାୟ ଆ ସନ୍ତି ମାନେ ଆମର ୟାଡୁ ବିକ୍ରି ଏଗା ଜିନଷ ପତ୍ର କରିବା ପାଇଁ ଇଏ ସିଏ ହଁ ହଁ ହଁ।
କିନ୍ତୁ ଭାଷା ଆସୁନି ନାଇଁ କିନ୍ତୁ କିନ୍ତୁ କିନ୍ତୁ ପୁରୀ ଯିବାକୁ କହିଲେ ପୁରୀ